ହଁ କଣ କରୁଚ ଜୟଗୁରୁ କଣ କରୁଚ କଣ ଏତେ ଚଞ୍ଚଳ ଖାଇ ପିକି ସବୁ ଶୋଇପରଲଣି?
ହଁ ଆମେ ସାଢେ ଦଶଟା ଭିତରେ ଖାଇବା ପିଇବା ସବୁ ସରିଯାଏ ଆମର।
ଓ ହୋ। ଆଜି କଣ ଝଡ ପବନ ହଉଥିଲା ତମର ସେପଟେ?
ପୁରା ବର୍ଷା ବି ହଉଥିଲା ଜୋରେ। ଜୋରେ ନାହିଁ ହଲକା ବାସ ବେଶୀ ଜୋର ବି ନାଇ ଟିକେ ଥଣ୍ଡା ଥଣ୍ଡା ଲାଗୁଚି ଏବେ। ପାଗଟା।
ଓ ହୋ
ହୁଁ ଆଉ କଣ କରୁଥୁଲ?
ଏ ଛୁଆ ଙ୍କର ପ୍ରୋଜେକ୍ଟ ବସିକି ବନଉ ଚି ଆଉ।
ହଁ ଖାଇସାରଲଣି?
ହଁ ଯାଇ ଥିଲୁ ଗୋଟେ ଜାଗାରେ ଥିଲା ତ ମନ୍ଦିର। ରେ ଭୋଜିଥିଲା।
ଓ ହୋ।
ସେଇଠି ଖାଇକି ଆସିଲୁ ଆଉ।
କଣ ହେଇଥିଲା ଭୋଜିିରେ?
ଏଇ ରୁଟି ଡାଲମା। ଆଉ ଆମର ମିକସ ତରକାରୀ ଗୋଟେ ହେଇଥିଲା ଆଉ କ୍ଷୀରି ହେଇଥିଲା ଆମର ଦଲିଆ ଖିରି ହେଇଥିଲା ଖାଇକି ଆସିଥିଲୁ ଆଉ।
ହଁ ହଁ। ତା ରୁଟି କରିଥିଲେ ମନ୍ଦିରରେ।
ମନ୍ଦିରରେ ରୁଟି ଟା କିଣି ଆଣିଥିଲେି ଆଉ ସବୁ ତରକାରୀ ପତ୍ର ସବୁ କରିଥିଲେି ଆଉ ଯୋଉ ମେସିନ୍ ରୁଟି ମେସିନ ସବୁ ଯୋଉ ପଡ଼େ। ପ୍ରାୟତଃ ଆମର ଏପଟେ ପ୍ରାୟ ସବୁ ଜାଗାରେ ଯୋଉ ରୁଟି ମେସିନ ଆଭେଲେବଲ ଅଛି। ତ ସେଇଟା ସୁବିଧା ହଉଛି। ଅଛି ଆଉ ପୁରୀ ପୁରୀ ଆଉ ଲୋକଙ୍କୁ ଖାଇବାକୁ ବି ପ୍ରାୟ ଯେତ ପ୍ରାୟଶ ଲୋକ ସବୁ ଅସୁସ୍ଥ ନା ବୃଦ୍ଧ ସବୁ ଆସୁଛନ୍ତି। ତ ସେଥିପାଇଁ ସେ କଣ କରିଦଉଛନ୍ତି ନା ଏକାଥରକରେ ରୁଟି କରିଦଉ ଛନ୍ତି ଯୋଉଟା କି ଦେହ ପାଇଁ ସୁସ୍ଥକର। ଆଉ ସମସ୍ତ ବି ଖୁସିରେ ବି ଖାଉଛନ୍ତି ରୁଟି। ସେଥିପାଇ ରୁଟି କରିଦଉ। ଛନ୍ତି ଆଉ। ଦହିବରା ବି ହେଇଥିଲା ରା ରାତିରେ ଆଉ ଦହିବରା ଖାଇଲେନି। ତାପରେ ଆମେ ଟିକେ ଲେଟ ରେ ଖାଇଲୁ ତ ସେତେବେଳକୁ ଟିକେ ସରିଯାଇଥିଲା।
ହଁ।
ଯାହା ଆଇଟମ୍ ଥିଲା ଖାଇକି ଆସିଲୁ ଆଉ।
ଓହୋ ଆଉ ପିଲାମାନେ କଣ କରୁଛନ୍ତି?
ଏ ଜଣେ ବସିକି ପ୍ରୋଜେକ୍ଟ ବନଉଛି ଆଉ ମୁଁ ବି ଏ ବସିକି ଆଉ ଜଣଙ୍କର ପ୍ରୋଜେକ୍ଟ ବନେଇ ଦଉଛି। ଚାଲିଛି ଆଉ।
ତାପରେ ଘରେ ବହି ଖାତା ପାଖ ଏଠାରେ ଗୋଟେ ମୂଷା ବୋଧେ ପଶିଛି କି କଣ ତାକୁ ଖାଲି ଦେଖୁଛି। ତ କଟକଟ କଟକଟ କର। କିଛି ଖାଲି ତାକୁ ଅନଉଛି ଆଉ ହଁ ପରା। ହଁ। ପଶିକି ବହିକୁ କାଟୁଚି ବୋଧେ। ଏ ଶୁଭୁଚି। କାଟୁଚି ତ ସେୟା ଖାଲି କଣ ବାରମ୍ବାର ଡ଼ିସ। ସବୁ କରୁଛି ସିଏ।
ହୁଁ।
ଏମିତିକା ଚାଲିଛି ଆଉ
ଉମ
ଆଉ। ତମର ଆଜି କଣ ଆଇଟମ ସବୁ ହେଇଛି। ଥିଲା।
ରାତିରେ ରାତିରେ କରିଥିଲି ରୁଟି। ରୁଟି ଆଉ ବନ୍ଧାକୋବି ଭଜା।
ଓ ହୋ।
ହୁଁ।
ମା ହେରିକା ସବୁ
ହଁ ମା ବାପା ସବୁ। ଶୋଇଲାଣି ଆମେ ଦି ଜଣ ଏଠି ଶୋଇଛୁ ଆଉ।
ଓ ହୋ।
ହଁ। ସମସ୍ତେ ଖାଇକି ଶୋଇଲୁ ଆଉ କଣ କରିବୁ ଆଜି ଯୋଉ ଝଡ ତୋଫାନ ହେଇଥିଲା ଝାଡୁ କରି ନେଲାବେଳୁ ଏତେ ଧୁଳା ବାହାରିଲା ପୁରା।
ଓହୋ।
ହଁ ଡଷ୍ଟ ଖାଲି ଭରି ଯାଇଥିଲା ପୁରା ଘର ଭିତରେ।
ହଁ ଏ ପ୍ଲାଣ୍ଟ ଏରିଆରେ ତ ସବୁ ସେଇଆ ଆଉ। ଟିକେ ଟିକେରେ ପୁରା ଡଷ୍ଟ ଉଡ଼ିକି ଭର୍ତ୍ତି ହେଇଯିବ ଘରେ।
ହଁ।
ଏବେ ତ ହ କହିବାକୁ ଗଲେ ପୁରା କମି ଯାଇଛି। ଆମେ ଯେତେବେଳେ ମନେ ଅଛି ଆମେ ସବୁ ଛୋଟ୍ ଛୋଟ ଛୋଟ ଥାଉ
ହଁ।
ସେତେବେଳେ ପୁରା ଯେମିତି ଇ ଯେତେବେଳେ ଝଡ୍ ଡ ପବନ ଆସିବ ନା ଯେମ୍ ଲାଗେ କି ପୁରା ମାନେ ଏ ଆନ୍ଧି ପୁରା ମାନେ ପୁରା କଳା ହେଇଯିବ। ପୁରା ମାନେ ପବନ ଟା ବି ହଉଥିବ ତ ତମକୁ ବାହାରେ ଖାଲି କଳା କଳା ଉଡୁ ଥିବ ଖାଲି। ମାନେ ଏମିତି କଳା କଳା ଉଡୁଥିବ ଯେ ଝିଅ କହିବ ପୁରା ଅନ୍ଧାର କରିକି ମାନ ବର୍ଷ ର୍ଷାର ଯେତିକି ଇ ଧୂଳି ଧୁ ଧୁଳି ନଥିବ, ସେ ଡଷ୍ଟର ମାନେ ଏତେ ଧୂଳି ଯେ ପୁରା ଅନ୍ଧାର୍ ଗୋଟା ଅନ୍ ଧାର୍ କରିଦବ। ଆଉ ତମେ ଯଦି ବାହାରେ ବି ଠିଆ ହବ ନା ଆ ପୁରା ଯେମିତି ଲାଗିବ କି ଆଉ ନାକ ଭିତରେ ମାନେ ସବୁ ଉ ଯାମ୍ ହେଇଗଲା ପରିକା ପୁରା ସେମ୍ ତି ବି ଲାଗେ ଆଗରୁ
ଗଛ ବଛ ତ ପୁରା ଯେମିତି ଡଷ୍ଟ ରେ ଭରି ଯାଇଥାଏ, ବର୍ଷା ପାଣି ପଡିବ ମାନେ ସେ ଗଛ ବଛରୁ ଖାଲି ଆ ଯେମିତି ମ୍ ପାଣି ପଇଲା ବେଳେ ସେ ପୁରା ବୋହୁଥିବ କଳା ପାଣି ଖାଲି। କଳା ପାଣି ଖାଲି ବୋହୁଥିବ ହଁ। ହଁ। ଏମିତି ହୁଏ ଡଷ୍ଟ ବହୁତ ଡଷ୍ଟ ଅଛି।
ହୁଁ। ପ୍ରା ସେପଟେ ଟିକେ କଷ୍ଟ ଅ ଦିନ ରାତି ଯେତେ ଘର ପୋଛିଲେ ବି ଯେତେ ସଫା କଲେ ବି ସେଇ ଯଉ ଡଷ୍ଟ କୁ ସେଇ ଡଷ୍ଟ।
ରହିବ।
ହୁଁ।
ହୁଁ। ଆଉ କଣ କୁହ?
ହଁ ଏମିତି ଆଉ ଆଉ ବୁଧ୍ ଜି କଥା କଣ, ଫାଇନାଲ ହେଲା କୋଉଠିକି ବୁଲି ଯିବା?
ହଁ ଯିବା ଦେଖିଆ କୋଉଠିକି ଯିବା, ସେ ଏ ଗାଁ ଆଡେ ଗଲେ ଭଲ ହବ ମୋ ମତରେ, କାହିଁକିନା ଗାଁ ରେ ଯୋ ଓ ତାର ପରିବେଶ ଟା ଅଲଗା ଆଉ ସହରର ପରିବେଶ ଟା ଅଲଗା। ଗାଁ ଭଳିଆ କନ୍ ଗାଁ ର ପରିବେଶଟାରୁ ସହର ପରିବେଶ କଉଠି ମିଳିବ ସେମିତି ଆନନ୍ଦ, ଗାଁରେ ଯିବ ତାର ମାନେ ଏ ତାର ଗୋଟେ କିଛି ଅଲଗା ବାସ୍ନା ଯେମିତି ଥାଏ, ନଥାଏ କି ଯେମିତି ଗାଁ ରେ ବସ ତାର ଗୋଟେ ଅଲଗା ବାସ୍ନା ସହରରେ ସେ ବାସ୍ନା ପାଇବନି। ଆଉ ଗାଁରେ ସେ ସେମ ତ ପାଣି ତ ପାଇବ ସବୁ ପାଇବ କିନ୍ତୁ ଗାଁ କାହିଁକି ଭଲ ଲାଗେ କି ସହର କାହିଁକି ଭଲ ଲାଗେନି? ଗାଁରେ ସବୁ କିଛି ଆଭଲେବଲ ମିଳିବ।
ହୁଁ।
ସବୁ କିଛି ମିଳିବ ତମେ ସେଇ ମୋ ମତରେ ସେ ନଈ କଡ଼ିଆ ଜାଗା ଦେଖି ଭଲ ଜାଗା ଦେଖିକିରି ଗଲେ ସେଇଠୁ ଭୋଜିଭାତ କରିବ ଖାଇବ ପିଇବ ଆରାମସେ ବୁଲାବୁଲି କରି ନଈ ପାଣି ପୁରା ମଜାମସ୍ତି କରି ଆସିବ, ବଢିଆ ଲାଗିବ।
ହୁଁ ହୁଁ।
ଗାଁ ରେ ମାନେ ବୁଲିବାର ମଜା ହିଁ କିଛି ଅଲଗା। ମତେ ବହୁତ ଭଲ ଲାଗେ କାହିଁକିନା ମୁଁ ଅଠର ବର୍ଷ ଗାଁରେ ରହିଚି। ମୁଁ ଅ ଠର ବର୍ଷା କେବଳ ଗାଁ ରେ ବି ଦେଇଚି।
ସେଇଥିପାଇଁ ଗାଁ ର ମଜା ପାଇଚ ଆଉ।
ହଁ ଅଠର ବର୍ଷ ମୁଁ କେବଳ ଗାଁରେ ବୁଲିଲି, ଗାଁ ରେ ଘେରିଛି ବଢିଚି। ମୁଁ ଛୋଟ ରୁ ବଡ ହେଇଚି। ଅଠର ବର୍ଷ ଯାଏ ପୁରା ସେଇ ଗାଁରେ ବୁଲାବୁଲି ସବୁ ଜଣା ମତେ। ଟିକେ ଟିକେ ହଉ ଟିକେ ବହୁତ ହଉ ମୁଁ ସବୁ ଜାଣିଚି କାହିଁକି ନା ମୁଁ ଛୋଟ ଥିଲି ସେ ଟାଇମ ରେ। ଅଠର ବର୍ଷ ଯାଏ ଆଉ ପରେ ଯେତେବେଳେ ମୁ ମୋର ମାନେ ମରୁ ମେଜର ହେଲି ସେତେବେଳେ ମୁଁ ତାପରେ ତ ମୁଁ ଆସିଗଲି ସହରକୁ ଆଉ ଆଉ କୋଉଠି ଗାଁର କିନ୍ତୁ ଗାଁ କ ମିସ୍ କରିବା କଥା
ହଁ ହଁ
ହଁ ବୁଲାବୁଲି କରିବ ମସ୍ତି କରିବ ତାର ଅଲଗା କିଛି ମାନେ ବିଶ୍ଵାସ କରିବନି ଯଦି ଆମେ ଏମିତି ରୋଷେଇ କରିବା ଯେତେ ବି ଆମ ଟେଷ୍ଟ ଲାଗୁ କିନ୍ତୁ ଗା ପାଣି ର ଯେମିତି ବନେଇ ଦିଅ ସେ ଟେଷ୍ଟ ଲାଗିବ
ହୁଁ ହୁଁ ହୁ ହଁ ସେଇଟା ତ ମୁଁ ମଜା ପାଇଛି
ହଁ ତ ବି ଖାଇଥିବ ଜାଣିଥ ଥିବ ଗାଁ ମାନେରେ ଯେମିତି ବନେଇ ଦବ ସେ ଡାଲି ତ ଖାଲି କଣ ବନେଇ ଦିଅନ୍ତି ସବୁ ମୁଗ ଡାଲି ଏତେ ସୁନ୍ଦର ଲାଗେ ଖାଇବାକୁ ମାନେ ସେଇଆକୁ ସହରରେ ବନେଇ ଭଲ ଲାଗେନି ସେ ବନେଇ ସେ ପାଣି ପବନ ଗୋଟେ ଅଲଗା ଆଉ
ଏପଟେ ଖାଲି ମାନେ ଆମେ କଣ କଲ ଦେଖିବା ଗାଁ କୁ ଯିବ ଗାଁ ପଟେ ଯିବ କାନ ଗୁରା ଟିକେ ସୁନସାନ୍ ଲାଗିବ ଏପଟେ ଯେମିତି ଦିନ ଯଦ ଗାଡି ମଟର ଘୁଙ୍ଗା ଘୁଙ୍ଗା ଫକ୍ଟି ସାଉଣ୍ଡ ସବୁ ହଉଛି ସେପଟକୁଡ଼ା
ସୁ ହଁ ପୁରା ଶାନ୍ତ ଦିନ ସାରା ମତେ ଗାଁରେ ଏତିକି ଆକି ମୁଁ ଦିନ ସାରା ପୁରା ଟାଇାର ହେଇଯାଏ କିନ୍ତୁ ରାତି ହେଲେ ନା ମାନେ କେମିତି ଗୋଟେ ତୁଚନ୍ ଏରିଆ ଟା ପୁରା ଲାଗେନି ପୁରା ସୁନସାନ ଭଳିଆ ଯେମିତି ମରୁଭୂମିରେ ରହିଲା ଭଳିଆ ଲାଗିବ ହଁ ସେଇଳି ରାତି ହେଲେ ଜର ଆସିବ ଗାଁରେ କାହିଁକି ଦିନ ଦିନ ହେଲେ ଦିନ ସାରା ଭଲ ଲାଗିବ ରାତି ହେଲେ ରାତି ଏମିତି ରାତିଟା କଟିବ ରାତିରେ ଭଲ ଲାଗେନି ମତେ ଗାଁରେ ସତ କଥା ମ ରାତି ହେଲା କାନ୍ଦ ଲାଗେ ଏକେଳା ଯଦି ଉଁ ମାନେଉ ଯେମତି ଘର ଫ୍ୟାମିଲି ଥିବ ଘର ଭିତରେ ହାଉ ଯାଉ ହଉତ ଭଲ ଲାଗିବ। ଆଉ ଯୋଉଠି ଛୋଟ ଟିକେ ଫ୍ୟାମିଲି ଥିବ ସେମିତି ଆମ ଘରେ ଗାଁ ରେ କେହି ନଥିବେ ମୋ ମମି ବାପା ଯଦି ନଥିବେ କି ମୋ ମାନେ ମମି ବାପା ସେମାନେ ବଡ ଲୋକ ଯେତେ ଥାନ୍ତି ଛୁଆ ମାନେ ଥିଲେ ଟିକେ ଭଲ ଲାଗେନି। ଯେମିତି ଭଉଣୀ ଭାଇ ସବୁ ମାଡଳ ହଉଥିବୁ ମିଶିକି ବଢିଆ ଲାଗେ। କିନ୍ତୁ ମୋର ଦେଖିଲା ବେଳକୁ କେହି ନଥିବେ ଯେଦି ମୋ ଭଉଣୀ ମାନେ କି ନଥିବେ ମୁଁ ଏକଲା ଯଦି ଏଠୁ ବୁଲିବାକୁ ଯାଇଥିବେ ସେମାନେ ବି ନଥାନ୍ତି ହେଲା। ଭାଇ ଯାଇଛନ୍ତି ମୁଁ ଯିବି ଯେତିି ମତେ ଗୋଟେ ଏକାଟା କି ହବ ମାନେ ଜର ଆସିବ ଯା
ହୁଁ ହୁଁ ଗାଁ ଗୋଟେ ଜିନିଷ ମାନେ ସମସ୍ତେ ଏତେ ବୁଲୁ ମାନେ ଏ ଏକାଠି ଖାଇବା ଏକାଠି ବସିବା ଏକାଠି ଉଠିବା ସମସ୍ତେ ଟିକିଏ ଟି କି ଏପଟେ ଯାଉଥିବ ତମ ମୁଁ ଗେ ଦେଖିଦଉଥିବ ଆରେ କଣ କରୁଚୁ ସେ ସେପଟେ ଯାଉଥିବ ଦେ ଦେଖି ଦୋଉଥିବ ଆରେ କଣ କରୁଛୁ? ନାଇଁ କିି କିନ୍ତୁ ସହରରେ ସେଇ ଜିନିଷ ନାହିଁ ସବୁ ଜେଜା ବାଟରେ ଜେଜା ନିଜେ ନିଜେ ବାଟରେ ଆଉ କିଏ କେତେବେଳେ କୁଚି ଯାହା ମୁହଁକୁ ଟିକେ ଦେଖା ହେଇପାରିଲେ ତ କୋଉ ମାସେ କି ପନ୍ଦର ଦିନ ଥରେ ନାଇଁକି ନ ହେଲେ ସେମିତି କିଛି ମାନେ ଇଏ ନାହିଁ କିନ୍ତୁ ଗାଁ ଗଳିରେ ଏଇ କଣ କରୁଛୁ ଖାଇସାରିଲୁଣୁ? ପି ସାରିଲୁଣି ମାନେ ପରସ୍ପରକୁ ନେଇକି ଚଳିବା ପରସ୍ପ ଘରକୁ ଖୋଜିବା କିଏ ଧର ଗୋଟେ ଦିନ ନ ଆସିଲେ ପଳେଇ ଆସିବେ ହଁ କାଇଁ ନା ହଁ କି କଣ
ବନେଇବ ଆଗ ନେଇକିରି ହଁ ହଁ ଯାହା ବନେଇବ ନେଇ ମାନେ ଦବା ନବା ସବୁ
ହଁ ହଁ ସେ ଜିନିଷ ସେଟା ରହିଆସିଛି ଆଉ ଆମର ପୂର୍ବ ପୁରୁଷ କାଳରୁ ଆଉ ହଉ ଠିକ୍ ଅଛି ହଁ ହଁ ହଁ ହଉ।
ହଁଉ।